ଓ।
ହଁ କଣ କରୁଚୁ?
ନା, ଏଇଠି ବାହାରେ ବୁଲୁଚି ଥଣ୍ଡା ଲାଗୁଚି ଯେ।
ଓହୋ ମେଘୁଆ କରିଥିଲା କି ଆଜି? ହଁ, ମୁଁ ଏଇଠି ଏବେ ଖାଇକି ଉଠିଲି। ଏବେ ଏଇଠି ଖାଇକି ଉଠିଲି।
ଆଉ କଣ କହିଲୁ?
ମୁଁ କହିଲି ଆଜି ମେଘୁଆ ପାଗ କରିଥିଲା କି, ଥଣ୍ଡା ଲାଗୁଛି।
ହଁ ମାନେ ମେଘୁଆ ପାଗ କରିନଥିଲା ଯେ ଖରା ପ୍ରବଳ ହଉଥିଲା। ଯେବେ ସନ୍ଧ୍ୟା ଟାଇମ ଟାକୁ ତ ଟିକେ ଥଣ୍ଡା ଲାଗୁଛି। ତୁ ଜାଣିଥିବୁ ନା ସନ୍ଧ୍ୟା ଟାଇମରେ ଟିକେ ମାନେ ଚନ୍ଦ୍ର ଦେଇଥାଏ ତ ଟିକେ ମାନେ ଆକାଶରେ ଚନ୍ଦ୍ର ଇଏ ହେଇଥାଏ ତାପରେ ବି ଥଣ୍ଡା ଥଣ୍ଡା ପାଗ ଲାଗିଥାଏ ଯେହେତୁ ରାତ୍ରି ସମୟ ଟା ଆସୁଛି।
ହଁ ନାଇଁ ଥଣ୍ଡା ଲାଗୁଛି ହେଲେ ବି ଟିକେ ଯେ।
ଆଉ ତମ ଘରେ କଣ ଖବର? କଣ?
କହିଲି ତୁ ଖାଇସାରିଲୁଣି?
ନା ମୁଁ ଖାଇନି ଆଉ ଟିକେ ହେଲେ ଖାଇବି। ଆଉ ତୋ ପାଠ ପଢା କେମିତି ଚାଲଛି?
ପାଠ ପଢା ଭଲ ଚାଛି ଆଉ। ଏକ୍ଜାମ ଚାଲିଛି ଯୋଉ ସେ ଟିକ ମୁଁ ଏଠି ବାହାରେ ବସିଥିଲି ମ ଆଉ ଖାଇକି ଉଠଥିଲି ତ ଏଥିପାଇଁ ବାହାର ଟେ ବସିଛି ଆଉ।
ଓ ତୁ ଏବେ କଣ କରୁଛୁ?
କିଛି ନାଇ ଏମିତି ଫୋନ୍ ଟା ଟିକେ ଧରିଥିଲେ ଖାଲି ଆଉ।
ନାଇଁ ମାନେ ପାଠ ପଢାରେ ତୁ ଏବେ କଣ କଣ ପଠୁଛୁ ଏବେ?
ଏବେ ଆମର ଏକ୍ଜାମ ଅଛି। ଏବେ ଗୋଟେ ଆଜି ସରିଥିଲା। ପୁଣି ଅଛି ଆଉ ଦି ଦିନ ପରେ ଅଛି ଗୋଟେ ଏକ୍ଜାମ। ହ
ଓହୋ ଆଉ ଏବେ କଣ ପ୍ଲସ ଟୁ ନା ପ୍ଲସ୍ ଥ୍ରୀ କରୁଛୁ?
ପ୍ଲସ ଥ୍ରି ନାଁ।
ଓ ଯୁକ୍ତ ଥ୍ରି ତାହେଲେ ଏଇଟା କଣ ପ୍ରଥମ ବର୍ଷ ନା ଦି ଦୃତୀୟ ବର୍ଷ ଏଇଟା।
ଏଇଟା ଫାର୍ଷ୍ଟ ଇୟର୍ ଏକ୍ଜାମ ସରିିବ ଏଟି।
ଓହୋ ପ୍ରଥ୍ ଓ ପ୍ରଥମ ବର୍ଷର ପରୀକ୍ଷା ତାହେଲେ ସରିବ।
ହଁ ଏବେ ଏଇଟି ସରିବ ଆଉ ଚାଲିଛି ପରୀକ୍ଷା ଆଉ।
ଆଉ ମୁଁ ଶୁଣିଥିଲି କିଛି କିଛି କଲେ ମାନେ ମହାବିଦ୍ୟାଳୟ ଗୁଡାକରେ ଖାଶ୍ କରିକି ଏଇ ଯୁକ୍ତ ତିନି ବିଦ୍ୟାଳୟ ଗୁରକରେ ମାନେ ସବୁ ମାନେ ଏଇ ଯୋଉ ନାଭାଲଗା ଯେମିତି କି ଅ ପୋଲିସ ଅଫିସର ନହେଲେ ନାଇଁ ଯଉ ଅ
ଓଡିଶା ଆର୍ମି ଅଛି ସରି ଭାରତ ଆର୍ମି ଅଛି। ତାପରେ ପୁଅ ମାନଙ୍କର ବି ଅଛି ଝିଅ ମାନଙ୍କର ବି ଅଛି। ତାପରେ ନାଭାଲ ଅଛି ଏନ୍ ସି ସି
ତୁ କୋଉ ଥରେ ଯାଇଛୁ କି?
ହଁ ମୁଁ ଏନ୍ ସି ସି ଯୋଉ ଆର୍ମି ଏନ୍ ସି ସି ଝିଅ ମାନଙ୍କର ଯୋଉଟା।
ହ ତମ୍ ହଁ ବ୍ୟାଚ ର ତୁ ଏକୁଟିଆ ଯାଇଛୁ ନା ତ ସାଙ୍ଗମାନେ ମିସିକି
ନା ନା ଯାଇଛନ୍ତି ନା କେତେ ପିଲା ଯାଇଛନ୍ତି ଆମ ଡିପାର୍ଟମେଣ୍ଟ ଆମର ଗୋଟେ ଆମେ ଯାଇଛୁ ଜଣେ ଦି ଜଣ ଯାଇଛୁ ଆମେ ଆଉ ଅଲଗା ସବୁ ଇଏ ରୁ ଯାଇଛନ୍ତି ଜଣେ ଲଖେ ଯା ଇଛା।
ଓହୋ ଆଉ ତ ତୁ ଭବିଷ୍ୟତରେ କଣ କରିବା ତୁ ଚାହୁଁଛୁ
ସେଇ ସେ ଇଏ ଲାଇନ ରେ ତ ଡିଫେନ୍ସ ଲାଇନରେ ଭବିଛି ଯିବି ବୋଲି। ଏବେ ଏମିତି ପଢାପଢି ଚାଲିଛି ଦେଖ ପଢା ସରୁ ତାପରେ ହବ ଆଉ।
ଉ ହୁଁ। ଏବେ ପାଠ ପଢା ସରିବ ତାପରେ କଣ କହିଲୁ?
ମୁଁ କହିଲି ତମ ପଢା ସରିଗଲାଣି?
ହଁ ମୋର ଏଇ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଚାଲିଛି ମୋର
ଓହ।
ଆଉ କୁଆଡେ ବୁଲାବୁଲି କରି ଯିବାର ଯୋଉ ଅଛି କି ମାନେ
ବୁଲା ବୁଲି ନାଇଁ ମ ନାଇଁ ମ ଏବେ ଯେମତି ମ କହୁଛି କଣ କ ଆଜି ଏଠି କଲେଜ ଏକ୍ଜାମ ସାରିକି ଆସୁଛୁ ବସ୍ ଷ୍ଟାଣ୍ଡ ଭା ଟିକେ ଭଲ ବସ୍ ଭିତରେ ବସି ପଡିଥିଲୁ ବସଷ୍ଟାଣ୍ଡ ଟିକେ ଆସିଲା ବେଳକୁ ବର୍ଷା ଛେଚିଲା ଧରିକି। ହୁଁ।
ଆମ ଇଆଡେ ଅଳ୍ପ ଅଳ୍ପ ଆ ଆମ ଇଆଡେ ଅଳ୍ପ ଅଳ୍ପ ପକେଇଛି।
ହୁଁ। ସେପଟେ ବି ପୁରା ଜୋରେ ଯୋଉ କଲେଜରେ ଆସିଲା ବେଳକୁ।
ଆଉ ବହି ପଢିବାକୁ ଭଲ ଲାଗେ?
ହଁ ସେମିତି ଆଉ।
ମାନେ ବ ଦେଖ ଅ ମାନେ ଆମେ କଣ ଯେମିତି ବୟସ ବଢୁଛି ଶ୍ରେଣୀ କ ଶ୍ରେଣୀ ଗୋଟେ ଶ୍ରେଣୀରୁ ଆଉ ଗୋଟେ ଶ୍ରେଣୀକୁ ବି ଯାଉଛେ ତ ସେଇ ଶ୍ରେଣୀର ଯେତିକି ସବୁ ଗଗା ରହୁଛି ଆମେ ସେଟା ପଢୁଛେ ତା ବ୍ୟତୀତ ଯଦି ଆମେ ତଗାଗାରରେ ବିଭିନ୍ନ ପ୍ରକାର ବହି ବି ମାନେ ଆମ ଓଡିଶା କଥା ଯଦି କହିବି ରବୀନ୍ଦ୍ରନାଥ ଟା ଗର ହେଇଗଲା କିୀର ମୋହନ ସେନାପତି ଏମିତି ବିଭିନ୍ନ ପ୍ରକାର ମାନେ କବି ଅଛନ୍ତି ଲେଖକ ଅଛନ୍ତି ତ ସେମାନଙ୍କ ବହି ହେଇଗଲା ନହେଲେ ନାଇ ଗପ ବହି ହେଇଗଲା ଏମିତି ସବୁ ପଢିବାକୁ ତମକୁ ଭଲ ଭଲ ଲାଗେ?
ହଁ ବହି ଭଲ ଲାଗେ ଆମର ଯୋଉ କଲେଜରେ ନହିଁ ଗୋଟେ ପୁସ୍ତକରେ ଅଛି ଗୋଟେ
ହଁ।
ସେଠି ଅମ କେତେବେଳେ କେତେବେଳେ ଯାଉ ବସୁ ସେ ଭିତରେ କଣ ବହିଲେ ଏମତି ଟିକେ ଦେଖିକି ଆସ ଆ ଆଉ କିଛି ତ ସେ କଲେ ମାନେ ଗଲା ମାନେ ମାନେ ଆମର କ୍ଲାସ ସରିଗଲା ବାହାରେ କାହିଁକ ବସୁ ସେଠିକି ଯାଉ ଟିକେ ବସିକି ଆସୁ।
ଓହୋ।
ଫୋନ ନବାର ନାହିଁ କିଛି ବି କାମ ନାହିଁ ବହିଘହ ଯୋଉ କ୍ଲାସରେ ଆମେ ବସୁଛୁ ସେଇ ରୁମ ରେ ଖାଲି ମାନେ ପ୍ରଥମ ଯୋଉ ଯୁତ ଦୁଇ ପିଲା ଗୁଡା ରହୁଛନ୍ତି ବି ଯେତେ ଦୁଇ ତିନି ଦିଟାଙ୍କ ପିଲା ଏଇଠି ପଢୁଛନ୍ତି ନା ସେମାନେ ଟିକେ ଆସିକି ଅିକ- ସେିକ ଗହଳି କରୁଛନ୍ତି ସେଥିଲାଗି ସେଠପ ବସିବୁ ଯାଉ ସେଇ ଲାଇବ୍ରେରୀ ଯାଇକି ବହି ଏମତି କେତେଟା ଦେଖୁ ଆଉ ଭଲଭଲ ବହି ଆଉ।
ଓ ହୁ। ଆଉ ମୋବାଇଲ ରେ ସବୁ କଣ କଣ ଦେଖ ପାଠ ପଢାକୁ ନେଇକି?
ପରୀକ୍ଷା ଟାଇମ ରେ ଟିକେ ଯାହା ମାନେ କିଛି ଜ ମାନଙ୍କର ଆସିଲା ସେ କୋଶ୍ଚିିନୁ ଟିକେ ଦେଖ ପୂର୍ବ ବର୍ଷର ପୂର୍ବ ବର୍ଷ ପରୀକ୍ଷା ଦେ କିସ ସେଇଗ ଟିକ ଖୁ
ଆଉ ତମେ ଯୋଗ ହେ କର?
ହଁ ଏବେ ଆମ କଲେଜରେ ଏଇଠି ହେଇଥିଲା ଝିଅ ମାନଙ୍କ ପାଇଁ ଗୋଟେ ହେଇଥିଲା ଗୋଟେ ଯୋଗ ପରକ୍ଷା ଟଇଥିଲା ଏବେ ଏଇଠି ଆଣିକି ଯୋଗ ଦିବସ ଯାଇଛି ଆମ ଏନସି ରେ ବି ଡାକିଥିଲେ ଯେତେୁ କଲେଜ ଛୁଟି ଥିଲା ନା ଏ ଏଠୁ ସକାଳୁ ସେ ମଡାମ କରିଥିଲେ ଯେ ଆଉ ସକାଳୁ ଆସିବ ପାଞ୍ଚଟା ବେଳେ କଲେଜରେ ଆସିକି ପହଞ୍ଚିବ। ଯେତେ ସକାଳୁ ଉଠିକି ଯାଇ ହେଲଣି ଉଠିକି ମାନେ ବସ୍ ନାହିଁ ଆମର ଏପଟେ ଯିବାକୁ। ହେଥିଲାଗି ନାଇ ମାମ କ୍ନୁ କରିଦେଇଥିଲୁ ଯିବୁନି ବୋଲ
ହୁଁ। ଆଉ ଯେହେତୁ ତମର ଏଇଟା ପ୍ଲସ ତମେ ଯୁକ୍ତ ତିନି କରୁଛ? ତ ଗୋଟେ ଗୋଟେ କଲେଜରେ ବି ଦେଖୁଛ ଝିଅ ମାନଙ୍କ ସହିତ ଆଜି କାଲି କେମିତି କଣ ହଉଛି। ତ ସବୁ କଲେଜ ରେ ଖାସ କରିକି ମାନେ ଯୁକ୍ତ ଦୁଇ ହେଇଗଲା ଆଉ ଦନ ହେଇଗଲା ସବୁ ମହାବିଦ୍ୟାଳୟ ଗୁଡାକରେ ନିଜ ଆତ୍ମ ସୁରକ୍ଷା ପାଇଁ ସବୁ ଶିକ୍ଷା
ହଁ ହଁ ସେ ଏବେ ଆମର ଶିଖାାଇଥିଲା ଏଠି।
ଓ ହଁ।
ଆମର ବି ଶିକ୍ଷା ହେଇଥିଲା ସବୁ ମାନେ ଏନ୍‌ ସିସି ପିଲାଙ୍କୁ ନୁହଁ ମାନେ ସବୁ କଲେଜରେ ଯେତକ ଜାଗ ଯ ଅଛନ୍ତି ସମସ୍ତଙ୍କୁ ଶିଖା ହେଇଥିଲା।
ଯୁକ୍ତ ତିନି ପିଲା ଗୁଡାକୁ ଆସିଥିଲେ ସାତ ଦିନ ଯାଏଁ। ହୁଁ ସାତ ଦିନ ଯାଏ ହେଇଥିଲା ଗୋଟେ ମ୍ୟାଡାମ ଆସିଥିଲେ ସେ ସବୁଦିନ ଏମତି ଗୋ ଗୋଟେ ଦିଟା ଏମତି ଶିଖେଇକି ଯାଆନ୍ତି ଆଉ
ତମକୁ ତାହେଲେ ସବୁ ଜଣା?
ହଁ ସେମିତି ଆଉ ଜଣା ବୋଲି କହିବନି ତ।
ହୁଁ ହୁଁ। ଆମର ମାନେ ଯୋଗର ବିଭିନ୍ନ ପ୍ରକାର ମାନେ ଆସନହକା ଅଛି କିଛି ଜାଣିଛ କି?
ହଁ ଏଇ ହଁ ଫାଷ୍ଟତ ଫାଷ୍ଟ ତ ସୂର୍ଯ୍ୟ ନମସ୍କାର ହବ ଯୋଗ କଲା ମାନେ ତା ପରେ ତ ବକାସନ ହର୍ଷାସନ ମାନେ ନିଜର ମନକୁ ଶାନ୍ତି କରିବା ପାଇଁ ଯୋଗ ଗୁରା ଗୁରା ନା ବିଭିନ୍ନ ପ୍ରକାର ଅଛି ଆମର ଅଛନ୍ତି ଯୋଉ ଆମ ଗାଁ ସ୍କୁଲରେ ଗୋଟେ ସାର୍ ଅଛନ୍ତି ସିଏ ଭଲ ଯୋଗ କରନ୍ତି। ଆମେ ଆଗୁରୁ ଯେତେବେଳେ ସେମାନେ ଛୋଟ ସପ୍ତମ ଷାଷ୍ଠ ବେଳେ ଆମେ ଯାଉଥିଲୁ ତାଙ୍କ ପାଖକୁ ସେ ଯୋଗ ଶିଖାନ୍ତି। ମାନେ ଏମିତି ଛଅ ସାତଟା ପିଲା ଆଡେ ଯାଉ ଆମ ଆମ ଶ୍ରେଣୀରେ ଆମେ କେତେଟା ମାନେ ଆମ ଆମ ଗାଁରେ ଆମେ କେତେଟା ପିଲା ଆଉ ବାହାରେ ଏମିତି ଆସନ୍ତି। ଯୋଉ ଟିଉସନ ହୁଏ ସେଠି ଵି ସ୍କୁଲ ଟା ନାଁ ସେଠି ଟିଉସନ ଵି ହୁଏ। ତ ସେଠିକି ଯାଉ ସେ ପଡିଆରେ ଗୋଟେ ବଡ ପଡିଆ ସେଠି ଗୋଟେ ମଣ୍ଡପ ହେଇଥିବ। ସେ ମଣ୍ଡପରେ ବସି ସାର୍ ମାନେ ଯୋଗ କରିବେ ଆମେ ବି ଦେଖିକି କରିବୁ। ଭଲ ଲାଗେ ସେତେବେଳେ ପୁରା କବେ ଭୋର ଭୋରରୁ ଆସିବ। ସବୁ ଗାଧୁଆ ପାଧୁଆ ସବୁ କରିକି ଆସିବ ଟିକେ ଦ ଥର ଟେ ପଡିଆ ର ଦୋଡି ବୋଡିବ ତାପରେ ଯୋଗ କରିବାକୁ ବସିବ। ଭଲ ଲାଗେ ସେତେବେଳେ ମାନେ କହିବେ ମନ ଶାନ୍ତି ହେବାକୁ ଆସିବ ଏଇଠିକି।
ଆଉ ତମ ହଁ ଆଉ ତମେ ଯୋଉଠି ପଢୁଥିଲ ସେଇ ବିଦ୍ୟାଳୟ ଗୁଡିକରେ ଯୋଉ ବିଜ୍ଞାନ ମେଳା ହୁଏ?
ହଁ ସେମିତି ଥରେଟେ ହେଇଥିଲା ଥରେ ନା ଦି ଥରେ ହେଇଥିଲା ଆମେ ଥିଲାବେଳେ। ଥରେ ହେଇଥିଲା ଆଉ ଆମେ ଆସିଥିଲା ପରେ ଗୋଟେ ବର୍ଷ ହେଇଥିଲା।
ଓହୋ ମାନେ ତମ ବିଦ୍ୟାଳୟରେ ହେଇଥିଲା ନା ତମ ଗାଁ ପା ଖ ବିଦ୍ୟାଳୟରେ ହେଇଥିଲା?
ନାଇ ନା ଆମ ସ୍କୁଲରେ ହିଁ ହେଇଥିଲା। ଆମ ସ୍କୁଲରେ ଆମେ ଦୁଥର ପୁଅ ବୋଧେ ଆମେ ଥିଲାବେଳେ ଆଉ ଆମେ ତଳେ ବ୍ୟାଜ କି ତା ତଳେ ବଆଜରେ ଏମତି ଗୋଟେ ହେଇଥିଲା।
ହଁ। ତ ତମେ ଏବେ ଯାହାଵି ପଢୁଛ ବହୁତ ବର୍ଷ ହେଇଗଲାଣି ନା କିଛି ମନେ ଅଛି କି ବିଜ୍ଞା ରେ କଣ କଣ ସବୁ ମାନେ ପିଲାମାନୋନେ ପ୍ରସ୍ତୁତ କରିକି ଆଣିଥିଲେ?
ଓ ହଁ ଯଉ ବିଜ୍ଞାନ ମୂଳ ର ଅଧିକ କଣ? ବିଜ୍ଞାନ ଉପରେ ହିଁ ହୁଏ ନା ଯୋଉ ପାଣି ଜାହାଜ କେମିତି ବିଦ୍ୟୁତ ଗୁଡାକୁ କେମିତି ଆସ ସେ ବିଦ୍ୟୁତ୍ ଶକ୍ତି କି ପରି ଇଏ ହୁଏ ତାପରେ ଜଳ ସଞ୍ଚାଳନ କେମିତି ତ ମୁ ତାକୁ ମାନେ ଚିତ୍ର ମାଧ୍ୟମରେ ସବୁ ର ହେଇଥିବ ଗୋଟେ କାର୍ଡ ଉପରେ ଥୁଆହେଇଥିବା ଗୋଟେ ଡବା ଇଏରେ ସେଠି ମନେକର ଏଠି କହଲା ଭଳିଆ ବିଦ୍ୟୁତ ଶକ୍ତି ଆମ କେମିତି ହୀରାକୁଦପରି ସେମିତି ହଉନି ବଡ ବଡ ଡ ଗୁଡାକରେ ସେମିତି ଗୋଟେ ଗୋଟେ ମାନେ କାର୍ଟୁନ ରେ ନେଇକି ଛୋଟ ଛୋଟ ପିଲା ଗୁଡାକ କେମିତି କାର୍ଟୁନ ବନେଇଥିବେ କେ ଗୋଟେ ହିରା ବହୁ ବ୍ୟାୟାମ ହେଇଥିବ ତାପରେ ମାନେ ଚିତ୍ର କରିକି ସେଇ ନଦୀ ବନେଇଥିବେ ତା ସାଇଡରେ ଗଛ ଗତ କରିଥିବେ ପାଣି ତାପରେ କେମିତି କଣ ବିଦ୍ୟୁତ୍ ଶକ୍ତି କେମିତି ଆସୁଛି ସବୁ ଗୁଡା ସେମିତି କରିଥିବେ ଏମିତି ବହୁତ ଆସିଥି ପୁଣି ଜଙ୍ଗଲ ସଂରକ୍ଷଣ ବି ହେଇଥିଲା ଆହୁରି ଯୋଉ ହଁ।
ଜଙ୍ଗଲ ସଂରକ୍ଷଣରେ କଣ କଣ ହୁଏ?
ସେଇ ତ ଗୋଟେ ମାନେ ଗୋଟେ ହେଇତ କାର୍ଡବୋର୍ଡ ହେଇ ଉପରେ ଗୋଟେ ବଡ କାଗଜରେ ବି ଥାନ୍ତିି ଏମିତି ଅଧା ଜଙ୍ଗଲ ଏମିତି କରିଥାନ୍ତି ଆଉ ଅ ମତି ଫାଙ୍କା ପରିକାଟେ କରିଥାନ୍ତି ଫାଙ୍କା ରେ ଏମତି କିଛି ସେ ପାଣି ପାଣି ଘାସ ସେମିତି କଣ କଣ ରଖିଥାନ୍ତି ଆଉ ଜଙ୍ଗଲରେ ପୁରା ସବୁ ଜବଜନ୍ତୁଙ୍କର ଗୋଟେ ଗୋଟେ ମାନେ ଚିତ୍ର ନେଇକି ଖତ ହେଇଥାନ୍ତି ମାନେ
ହଁ।
କାଗଜରେ ବନେଇକି।
ମାନେ କଣ ହେଇଥା କହିଲ ଯେ ଯେତେବେଳେ ପବନ ବା ବାତ୍ୟା ହାକା ହେଲା ସେତେବେଳେ ଜଙ୍ଗ ରହିବା ଦ୍ଵାରା ସେଇ ମାନେ ସେଇ ଭିତରେ ପବନ ଦେଇକି ଯେତେବେଳେ ଆସିଥାଏ ତ ହୁଁ ସେ ଜାଗା ଜଙ୍ଗଲ ଦେଇକି ଯେତେବେଳେ ଆସିଥାଏ। ଯେତେବେଳେ ଜଙ୍ଗଲରୁୁ ବାଲା ଆସିକି ମାନେ ଜଙ୍ଗଲ ପୂର୍ବରୁତିକି ତାର ବେଗ ଥିବ ଜଙ୍ଗଲ ପରେ ସେତ୍ ଏତିକି କମିଯାଏ କାହିଁକି ନା ବୃକ୍ଷ ମାନଷ ଖଥାଆନ୍ତି ନା। ହୁଁ ହୁଁ ଆଉ କଣ କହିବ କି କିଛି?
ନାଇଁ ମୁଁ ଆଉ କୋଉ କହିବି।
ହଉ ରଖ।
ହଁ ହଁ ମୁଁ ରଖୁଛି ଧାନ ହଁ।
ହଁ।
ହଉ।